ହଁ ସାଙ୍ଗ କଁ କରୁଚ?
ଭଲ ଅଛି। ଆଉ ତମେ କଁ କରୁଚ?
ବିରିୟାନୀ କଥା କଁ କୁଅ?
ହୁଁ!
ବିରିୟାନୀ ବିରିୟାନୀ କଥ୍
ଆଛା ତମୁକୁ ତମକୁ କୋଉ ମାନେ କୋଉ ଡ୍ରେସ୍ ଭଲ ଲାଗେ କଇଲ ସରାରା ଆଉ ତମର ହଉ ଚି କଣ ସେଟା ଆ ଲେହେଙ୍ଗା ଆ କୃର୍ତି।
ଏଇ ଯୋଉ ସୁଟ୍ ସୁଟ୍ ପାକିସ୍ତାନୀ ପାକ୍ କିସ୍ତାନୀ ସୁଟ୍।
କିନ୍ତୁ ସେଇଟା ବହୁତ୍ ବଢିଆ ଲାଗେ ମାନେ ଲମ୍ବା ଲମ୍ବା ହେଇଥିବ ବଢିଆ ଲାଗେ। ସାରାରା ଭଲ ଲାଗେନି?
ହଁ ଲମ୍ବ୍ ଲମ୍ବ୍ ପୁରା ଆସେ ହୁଁ ମତେ ସବୁ ଭଲ ଲାଗେ।
ହୁଁ ଲେହେଙ୍ଗା।
ମୁଁ ଆଜିବା ଫିର୍ ପିନ୍ତିଥିଲି ହଁ ଲେହେଙ୍ଗା କାଲି ପିନ୍ଧିବି। ଆଜି ପିନ୍ଧିଲି ସେଟା ଆଜି ପିନ୍ଧି ସେଟା ଅ କାଲି ଅଛି କଲରର।
ସବୁଜ।
ଗ୍ରୀନ୍ କଲର ହଁ ହଁ।
ହୁଁ।
ପୁରା ପିଙ୍କର ସେ ମୋର ଗୋଟେ ପିଙ୍କର ଲେହେଙ୍ଗା ଅଛି।
ପିଙ୍କର ଆଜି ଗୋଟେ ସେ ସାରାରା ପିନ୍ତିତିଲି କାଲି ଏ ଯୋଉ କା ସାତ ତାରିଖ୍ ପିନ୍ଧିଥିଲି ଗ୍ରୀନ କଲର ଏ ଯୋଉ ସ ସବୁଜ କଲରର ପିନ୍ଧିଥିଲି ଗୋଟେ ସବୁଜ। ସେ ଅ ବୁ ଉ ମାନେ କିଛି ନି ନୀଳି ଆଉ ନାହିଁ ସେଟା ପିନ୍ତିତିଲି ସେଇ ସାରାରା ଟାଇପର ସେଦିନ ପିନ୍ଧିଥିଲି।
ହୁଁ ହୁଁ। ଆଉ ହଉଛି ତମକୁ ମାନେ କଣ
ମୋର ଅଛି କମ
ଲଙ୍ଗ ଯଉ ମାନେ ଲଙ୍ଗ ଇଅରିଙ୍ଗସ ଭଲ ଲାଗେ ନା ସର୍ଟ ଇଅରିଙ୍ଗସ? ତମକୁ ଲଙ୍ଗ ଇୟରିଙ୍ଗସ ପସନ୍ଦ ନା ସର୍ଟର?
ଲଙ୍ଗ ଇୟରିଙ୍ଗସ ପସନ୍ଦ ନା ସର୍ଟର?
ମତେ ବେଶୀ ଲଙ୍ଗ ମୋ ମୁହଁକୁ ମତେ ଲମ୍ବା ମାନେ ମୁହଁ
ଲଙ୍ଗ ଭଲ ଲାଗେ ମତେ ସର୍ଟ ବେଶୀ ଭଲ ମତେ ସ ମାନେ ଛୋଟ ଛୋଟ ଭଲ ଲା
ହ୍ୟାଲୋ।
ମତେ ଛୋଟ ଛୋଟ କାନଫୁଲ ଇୟରିଙ୍ଗଟା ଭଲ ଲାଗେ।
ନା ମତେ ଭଲ ଲାଗେ କିନ୍ତୁ ଭଲ ମତ ଭଲ ମତେ ନ ବସ ଲାଗେ।
ହୁଁ ହୁଁ ଏମିତି ବେଳେବେଳେ ଲମ୍ବା ଭଲ ଲାଗେ କିନ୍ତୁ ସବୁବେଳେ ନୁହଁ। ଅନ୍ୟ ଟାଇମରେ ବେଶୀ ମତେ ସଟ ଭଲ ଲାଗେ କିନ୍ତୁ ଯୋଉଠି ପା ର୍ଟି ଫଙ୍କସନ ହେଲା ବାହାଘର ହେଲା ମତେ ଲମ୍ବା ଲଗେଇବାକୁ ଭଲ ଲାଗେ।
ହୁଁ ଲମ୍ବା ଲମ୍ବା ମୋ ମୁହଁକୁ ବେଶୀ ଭଲ ଲାଗେ।
ମୁହଁ ଅନୁସାରେ ହଁ। ଇଏ କରିଦଉନା।
ଚୁଟି ପା ମୋର ଛୋଟ ଛୋଟ ଚୁଟି।
ହଁ।
କଣ?
ହଁ ଆଉ କଣ କୁହ?
ଆଉ ସେ ଛୋଟ ଛୋଟ ଚୁଟି ନା ପୁରା ହେୟାର ଡ୍ରାଏ ପୁରା ଇଏ ହେଇଗଲାଣି ପୁରା ଝଡି ଗଲାଣି ଭାଙ୍ଗୁଛି ଯେ ଏତେ କୁହନା।
ମୋ ବି ଚୁଟି ଝଡୁଛି।
କେତେ ଚୁଟି ଝଡୁଛି ଯେ କୁହନି ପୁରା ପଞ୍ଜାଏ କ
ହଁ କେଇ ଦିନ ଗଲେ ମୁଁ ବି ଲଣ୍ଡା ହେଇଯିବି। ଚୁଟି ପୁରା ପ୍ରବଳ ମାତ୍ରାରେ ଝଡୁଛି।
ମାନେ ଝଡୁଛି ମାନେ ଅଲଗା ଟାଇପର ଗୋଟେ ଝଡୁଛି। ଟିକେ ଟିକେ ଝଡିଲେ ଇଏ ହେଲା କଙ୍ଗିରେ ପୁରା ଦୁଇ ହେଇକି ପଳେଇ ଆସୁଛି।
ଉଁହୁଁ ପୁରାପୁରୀ ମାନେ ମେ ମେଞ୍ଚେ ମେ ଞ୍ଚେ ଝଡି ଯାଉଛି ପା ଚୁଟି ଗୁଡ଼ା।
କଣ ହେଲା?
ନା ନା ହେୟାର ଫଲ ହବାଟା ବହୁତ ଭଲ ନୁହଁ ମାନେ ଖାଇବା ପିଇବାରେ ଯଦି ଠିକ ନଥିବ ହଁ ପାଣି ପିଇବା ଠିକ ନଥିବ ତାହେଲେ ହେୟାର ଫଲ ହବ ମାନେ ଜେନେଟିକ ପ୍ରୋବ୍ଲେମରୁ ହେଇପାରେ ଏମିତି ସବୁ ହଉଚି ଆଉ
ହଁ ମୁଁ ତ ପାଣି ପିଏ ନା।
ପାଣି ପିଅ ନି ଜମାରୁ ପାଣି ପିଅ ପିଅ।
ମୁଁ ପିଏ ନା, ପିଏ ଯେ ଶୋଷ ନାଗିଲେ ମୁଁ ପିଏ।
ନା ଆଟଲିଷ୍ଟ ଦଶରୁ ବାର ଗ୍ଲାସ ଦିନରେ ପାଣି ପିଇବା ଦରକାର। ମାନେ ଡକ୍ଟରମାନେ କହୁଛନ୍ତି ଯେତେ ପାଣି ପିଇବା ଦେହ ସେତେ ବଢିଆ ରହିବ। ଜଳିଆ ଅଂଶ ଟା ଠିକ୍
ଜଳିଆଅଂଶ ଟା କମ ହେଇଯାଉଛି ଦେହରୁ।
ହୁଁ ଖରାଦିନ ତ ବହୁତ ପାଣି ପିଇବା ଦରକାର।
ହଁ ଏବେ ଏବେ ଖରା ଦିନ ପିଇ ଯାଉଛି ପାଣି।
ହୁଁ। ହଁ ଆଉ କଣ ମାନେ? ଉଁ ଦେହ ପାଇଁ ଠିକ୍ ହଉଛି ପାଣି ଏବେ ଖରାଦିନେ ଲେମ୍ବୁ ପାଣି ସରବତ। ଦହି ସରବତ ଆଉ ଖାଲି ପାଣି।
ୱାରେସ।
ୱାରେସ ସେସବୁ ପିଇବା ଜରୁରୀ ନହେଲେ ଦେହ ପୁରା ଖରାପ ହେଇଯିବ। ଜଳୀୟଅଂଶ କମିଲେ ମାନେ ଦେହ ପୁରା ଖରାପ। ହ ଗୋଟେ ଝାଡା ବାନ୍ତି ଜର ସବୁ ପ୍ରକାର ରୋଗ ପାଆନ୍ତି।
ହୁଁ। ଜୀବନ ମାନେ ଗରମରେ ଖାଇବାକୁ କିଛି ଇଛା ହଉନି।
ହଁ ମୁଁ ପାଣି ପିଉଛି ମାନେ ବହୁତ ମାତ୍ରାରେ ତଥାପି ମତେ ହଁ ସ୍କିନ୍ ଗୁଡା ପୁରା ଶୁଖିଲା ଶୁଖିଲା ଜଣା ପଡୁଛି। ସେ ପାଣି ପିଇବ ସେ ସ୍ ହଁ ତତେ ସ୍କିନ୍ ଉଜ୍ଜଳ ରହିବ ଆଖି ତଳ ଦାଗଟା କଳା ପଡିବନି।
ହୁଁ ଆଖି ତଳ କଳା ପଡିବ ନା ମୋର।
ହୁ ପାଣି ପିଅ ପୁରା ସେଥିପାଇଁ ତ ମେକପଟା ଠିକ ସେ ଆସୁନି।
ହାଁ ହାଁ।
ସେଥିପାଇଁ ଆଖି ତମର କଳା ହେଇଥିବ ବୋଲି ତେ ମେକଅପ ଠିକସେ ଆସୁନି।
ହ ହ
ମାନେ ହେଇ ହେଇ ଯାଉଛି। ବେଶୀ ହେଇଯାଉଛି ତମେ ପୁରା ସଫିସେଣ୍ଟ ପାଣି ପିଅ ଦେଖିବ? ସ୍କିନ ପାଇଁ ଅଛି ଖାଇବା। ସ୍କିନ ପାଇଁ ଖାଇ ପାଣି ପିଇବା ସ୍କିନ ପାଇଁ ଖାଇବା ତମେ ସବୁ ମାନେ ସବୁଜ ବଲା ପତ୍ର ଯୁକ୍ତ ଖାଦ୍ୟ ଖାଇବ? ଆଉ ନଟସ ଯେମିତି କି କାଜୁ ଆଉ କିସମିସ ଏଗୁରା ସବୁ ଖାଇବ? ଆଉ ଯେ ଏଇ ଡିଟକ୍ସ ୱାଟର ପିଇବ। ମାନେଁ ଦେହରୁ ଯୋଉ ମଇଳାଟା ବାହାରି ଯାଉଛି ଯୋଉ ପାଣିିବା ଡିଟକ୍ସ ୱାଟର।
ମାନେ ଏଇ ଗରମରେ ମଇଳା ଦେହରୁ କଣ ଲାଗୁନି। ହଁ ଏ ଏ ଯୋଉ ମାନେ ଯେତେ ଗାଧେଇକି ଆସିଲା ପରେ ଗାଧୋଇକି ଆସୁଛି ମାନେ ସାବୁନ ଯେତେ ଲଗଡି ହଉଛି କିନ୍ତୁ ମୋରେ କିଛି ଭାବୁନି। କିନ୍ତୁ ମାନେ ଗାଧେଇକି ଉଠିଲେ ଦେହ ପୋଛିଲା ବେଳକୁ ତାପରେ ଭାବୁଛିି ଏ କି କଥା କହୁନ?
ହୁଁ ହୁଁ ଆଉ ସବୁବେଳେ ପାଣି ପିଇ ପାଣି ପିଇଲେ ଦେହ ଟା ଠିକ ରହିବ।
ଦେହର ମଇଳା କେମିତି ବାହାର କରିବି?
ମାନେ ସାବୁନ ଆଗରେ ହଁ ମାନେ କି ଘସି ହଉକି ମାନେ ରଗଡି ହଉ ମାନେ ଦେହ ପଚାରେ? ହଉଛି କିନ୍ତୁ ଭାବରେ ଗାଧେଇକି ଉଠିଲା ପରେ ଶୁଖି ଯାଉଛି ଦେହ ତାପରେ କୁଣ୍ଡେଇ ହଉଛି।
ହଁ ହଁ ଯୋଉ ଝାଳ ପାଇଁ ଝାଳ ଯେତେ ବାହାରିବ ସେତେ ଦେହରୁ ମଇଳା ସଫା ହେଇଯିବ। ଝାଳରେ ଏମିତି ଘଷିଦବ ମଇଳା ଗୁଡା ପୁରା ବାହାରିଯିବ ସେତଭଳି ମାନେ ପୁରା ଗରମ ହେଇକି ପଳେଇବ ରୁମକୁୁ ସେଠି ଗାଧୋଇବା ପୂର୍ବରୁ ତାର ଯେତିକି ଝାଳ ବାହାରିବ ତାପରେ ତମେ ସବୁ ତା ବଲେ ଘଷି ଘଷି ସବୁ ସଫା କରିଦବ ମଳି ସବୁ ବାହାରି ଯିବ। ମଇଳା ସବୁ ବାହାରିକି ପଳେଇବ ସାଢେ କୁଆଡେ ତାପରେ ଆରାମ ସେ ବଡି ୱାସ ଲଗେଇକି ସାବୁନ ଲଗେଇକି ଗାଧାଅ ପୁରା।
ହୁଁ। ହୁଁ।
ତାପରେ ହଉଚି କଣ ତାପରେ ତମେ ଏ ଯୋଉ ମାନେ ହୋମ ମେଡ୍ ମାନେ ଘର ତିଆରି ସାବୁନ୍ ଲଗାଉନା ଦେହ ପୁରା ସଫା ରହିବ।
ଘର ତିଆରି ସାବୁନ୍ କେମିତି।
ମାନେ ସୋପରେ ଯୋଉ ବେସ୍ ଗୁଡ଼ା ହୁଏନି ମାନେ ଖାଲି ସାବୁନୁ ଗୁରା। ଆଗରେ ସବୁ ମାନେ ଘରୋଇ ଜିନିଷ ଯେମତି ବେସନ
ଗୋଟେ ଭିଡିଓ ଆସିଥିଲା ଦେଖିଥିଲି ଏ ଯୋଉ ଚୁଲି ଯୋଉ ପାଉଁଶ ନୁହେଁ ସେଥିରେ ତିଆରି ଆଉ କଣ କଣ ସବୁ ଗୋଲାପ ଜଳ ଆଉ କଣ କଣ ସବୁ ମିଳେଇକି ଅ ସବୁ ତିଆରି କରିଥିଲା।
ହଁ ସେଇଭଳିଆ ସାବୁନ୍ ଲଗା ଦେଖିବ ସ୍କ୍ରିନ୍ ପୁରା ରିଫ୍ରେସ୍ ରହିବ। ସବୁ ବେଳେ ପାଇଁ। ନା ମୁଁ ତମକୁ କହୁଚି ତମେ କହୁଚ ନା ମୋ ମୁହଁର ଡାର୍କ ବ୍ଲେଶ ମର ବି ହଉଚି। କିନ୍ତୁ ମୁଁ ଲଗଉନି ଟୋଟାଲି ମୁଁ ଖାଲି
ଆଗେ ତମେ ତାହେକେ ତମେ ବ୍ୟବହାର କର ତାପରେ କିଛି ସାଇଡ ଇଫେକ୍ଟ ହେଲେ ତାପରେ ମତେ କହିବ ତାପରେ ମୁଁ କରିବି ନହେଲେ ନାଇଁ।
ହଁ ଆରେ ହମ ମେଡ ସା କିଛି ହବନି। ମୋର ପା ଇଚ୍ଛା ହଉନି କରିବାକୁ କିନ୍ତୁ କରିଲେ କରି ହେଇଯିବ। କାହିଁକି ନା ଇଚ୍ଛା ହେଉନି କରିବାକୁ ହେ ମୁଁ ବି ସେଇୟା ହୁଁ ହୁଁ।
ଖଡ଼ିଆ କରିଦେବି ଏଟା କରିବି ସେଟା କରିବି ସେଟା କରିବି ଆଉ କରିବା ଆସିଲା ବେଳେକୁ ହେ କିଏ ଯାଉଚି ଯେମିତି ଅଛି ସେମିତି ଥାଉ।
ମୁ ମୁଁ ଖାଇକି ଶୋଇ ପଡ଼ିବି। ହୁ ହୁ ଖାଇଲ ପିଇଲ ସୁଅ। କିଏ କରୁଚି ମୋ ଏମତି ହେଇଥାଉ କିନ୍ତୁ ଯେତେବେଳେ ଆମେ କୁଆଡ଼େ ବାହାରକୁ କୁ ଯିବା ସ୍କ୍ରିନ୍ ର ଅବସ୍ଥା ଖରାପ୍ ହେଇ ଯାଇଥିବ ସେତେବେଳେ ଆମକୁ ଚିନ୍ତା ଆସିବ
ଅନ୍ୟର ଦେଖିକି ଈର୍ଷା ଯୋ ହବ।
ହଁ ପା ତାଙ୍କ ସ୍କିନ୍ କେତେ ମାନେ ଗ୍ଲୋ କରୁଚି ଆମ ସ୍କିନ୍ କେମତି ଶୁଖିଲା ଶୁଖିଲା ଦେଖା ଯାଉଚି। ଆମେ ଯଦି ସେମିତି କରିଥାନ୍ତେ ଆମର ସ୍କିନ୍ ବି ଏମିତି ଦେଖା ହେଇଥାନ୍ତା। ତା ଠୁ ଭଲ ଯଦି ପଇସା ହେଲା ଯୋଉ ପାଲର୍ ପଳେଇବ ଭଲ ହୁ ହୁ।
ଏ ହେ ହେ ପଇସା ପାଲାର ବାଲା ଲୁଟିକି ନେଇଯିବେ ଜାଣିଚୁ ନା ଗୋଟେ ଖାଲି ଚୁଟି କଲେ ଏମିତି ଖାଲି ଟିକେ କାଟିଦେବେ ନେଇକି ଦିଶହ ଟଙ୍କା ସେଇ ସେଇ ପଇସା ଆସୁନ ମୁଁ କାଟିଦେବି ଦିଇଶହ ଟଙ୍କାରେ ଟକ୍ ଟକ୍ କରିକି।
ହୁଁ ହୁଁ ତମେ ମୋର ଟିକେ କାଟିଦେଲ।
ହଉ ଆସ।
ହୁଁ।
ହଁ ଗୋଟେ ପନିଆ ନେଇିକି ଆସ ଏଇଠି ଥିବ ଗୋଟେ କାଟିଦେବି। ମୁଁ ଦେଖିଚି ସେଇ ବା ଆଇବ୍ରୋ ସେପ୍ କରିବା ପାଇଁ ଯାଇଥିଲି ଖାଲି ଚୁଟି ଖାଲି ଖୋଲିଲା କାଟିଲା ହେଇଗଲା ଦୁଇଶହ।
ହୁ ଆଉ ହଉଚି ଫେସିଆଲ୍ ପାଇଁ ପାଞ୍ଚଶହ ନେଉଛନ୍ତି। ହଁ ଫେସିଆଲ୍ ପାଇଁ ପାଞ୍ଚଶହ ନେଉଛନ୍ତି। ଆଉ ସିଏ ହାଇଡ୍ରୋଲ ଫେସିଆଲ୍ ପାଇଁ ଦି ହଜାର ଟଙ୍କାେ ମୁକଇନି କରିବାର କଣ
ଫେସିଆଲ୍ ହେଲେ କଣ ହବ ମୁହ?
ସ୍କିନ୍ ଟା ଗ୍ଲୋ କରିବ ଆଉ ମାନେ ର କ୍ତ ସଞ୍ଚାଳନ ବୃଦ୍ଧି ପାଇକି ହ ନାଁ ମୁହଁ ପୁରା ମାନେ ଉଜ୍ଜ୍ଵଳ ଦେଖା ହବ ଟିକେ ସଫାସଫା ଦେଖା ହବ ଆଉ।
ଓହୋ ମୁହଁର ମସାଜ କରିଦିଅନ୍ତି ସେଇବେ ଟିକେ ଦ ମୁଁ ଏଇଠି ମୁଁ ମସାଜ୍ ହାତରେ କରିଦେଲେ ହବନି।
ହୁଁ ଯିଏ ଜାଣିଥିବ ମାନେ ତାର ଗୋଟେ ଠିକ୍ ସେ ତରିକା ଜାଣିଥିବ ସେ କରିଦବ ହେଇଯିବନିକି କଣ ହେଇଚିକି।
ହଁ ଏଇ ବି କଥା ଠିକ୍। କିନ୍ତୁ ସେମାନେ ଯୋଉ ମସାଜ ଚୁଟି କାଟିଚ ଏମିତି ମସାଜ ଜୋଉ ବଡିନି।
ସେମାନେ ଶିଖ ହଁ ସେମାନେ ଶିଖିଛନ୍ତି ନା ଯା ଟ୍ରେନିଙ୍ଗ୍‌ ନେଇ ସେମାନେ ଶିଖୁଛନ୍ତି ସେମାନେ କେମିତି କଣ କରାହବ ସେ ଜାଣିଛନ୍ତି ନା।
ମୁଁ ଆଇବ୍ରିଜ୍ ବିଷୟ କରୋଏ ସେ ମରଁ ଆବ୍ରିଜ୍ କାେ ସେ ଗୋଟେ ଇ ଆଲୋଭେରା ଜେଲେ ଲଗେଇକି ଏମିତି ଟିକେ ମସାଜ କରିଦିଏ। ମୁଁ ପୁରା ଶୋଇ ପଡେ ଯେ ସେଠି ରିଲାସ ଫିଲ ହୁଏ।
ହୁଁ ସେଠି ଧୋଇବାକୁ ଯିବ? ମାନେ ପାରେ ହେବାଣି ପୁରା ଆରାମ ସେ ନିଦ ଲାଗିଯିବ ପୁରା ମାନେ ମସାଜ
ହଁ ମୁଁ ମୁଁ ମୁଁ ଭାବୁଛି ଏଇଭଳିଆ କିଏ ମୁହଁ ମୋ ହାତ ଗୋଡ ମୋଡା ମୋଡି କରନ୍ତୁ।
ଘୋର ତମା ଅଛି ତା ସେମିତି ସୁଖ କୋଉଠି ମିଳିବ ହେଁ।